ହ୍ୟାଲୋ।
ହଁ କଣ କରୁଛ?
ହ୍ୟାଲୋ।
ହଁ କଣ କରୁଛ?
ଏଇଠି ଛାତରେ ବସିଛି ଆଉ ତମେ?
ହଁ ଏଇଠି ପୁଅକୁ ଖୁଆଇ ବୋଲି ଉଠ କଲି ପୁଅ କ ଖୁଆଇ ବୋଲି ଉଠଉଛି ଆଉ।
ସିଏ ଏଯାଏ ଶୋଇଛି।
ଆଉ ବର ହଁ ପରା।
ନାଇଁ ବର୍ଷା ଛାଡ଼ିଗଲାଣି ଦି ଘଣ୍ଟା ହେଲାଣି।
ଆରମ୍ଭ ହେଲାଣି।
ହଁ ଆମ ଆଡ଼େ ପୁରା ଛାଡି ଯାଇଛି ଆଉ ହବନି। ବର୍ଷାକୁ ଟିକେ ମନା କଲେ ତମେ ସେ ଛାଡିକି ଲା ଆଉ କଣ ଖାଇଛ?
ଏଇ ନାଇଁ ମଁ ଭାତ ଖାଇଥିଲି ଆଉ ଏଠି ପୁଅ ପାଇଁ ସେମିଆଖିରି କରିଛି ଆଉ।
ଓହୋ ଘରେ ସବୁ କଣ କରୁଛନ୍ତି?
ହୁଁ ଘରେ ଏଇଠି ସମସ୍ତେ ଅଛନ୍ତି ହଁ ନୂଆ ଖାଇବାଟା ବି ନାହିଁ ଯାଇକି ସନ୍ଧ୍ୟାବେଳୁ ଯାହା ଖିଆ ହବ ଆଉ।
ହଁ ସନ୍ଧ୍ୟାବେଳ ନହେଲେ ଯାଇକି ରାତିରେ ଆଉ।
ହଁ। କହିଲେ ଆଉ କଣ ଖାଇଥିଲ।
ମୁଁ ବି ସେଇ ତ ଭାତ ଖାଇଥିଲି ତ ଆଜି କହ ହେଇଥିଲା ସେଇ ସିମ ମଞ୍ଜି ଯୋଉ ସେଟା ବେଶର ଦେଇକି କରିଥିଲେ। ଆଉ ହଜା ହୁଜି ହେଇଥିଲା ଆଉ। ସିମ ମଞ୍ଜି ଆଳୁ ପକେଇକି।
ଓହୋ ଓ ଦିନକ ଆଗରୁ ସିମ ମଞ୍ଜି ବତୁରେଇ ରଖ୍
ହଁ ତା ଛଡ଼େଇକି ଗେସ୍ କରିକି ନିଡ଼ୁ କରିଥିଲି ତ।
ଉଁ ହଁ ଆଉ ତମୂକୁ ରୋଷେଇ ହକା ଆସିଚି?
ନାଁ ମ ମତେ ରୋଷେଇ ଅଣ
ହୁଁ ହୁଁ ଉଁ
ବୈଷ୍ଣବୀ ଦେଇ ମନ୍ଦିର ଆଇଥିଲ?
ମୁଁ ବୈଷ୍ଣବ ମନ୍ଦିର ଯାଇନି କେ ବାହାରଚି ଯେ କାଇଁ ଯାଇନି କେତଳେ ଆଉ।
ଆଉ ସେପଟ କଣ୍ଟିଲୋ ନୀଳମାଧବ?
ନୀଳମାଧବ ହଁ ଯାଇଥିଲି। ତମେ ଦେଖିଚ?
ଅ ହ ଯାଇଛି।
ଆଉ ବୈଷ୍ଣବ ଦେବୀ?
ବୈଷ୍ଟ ଦେଇଟା ଯାଇନି।
ଅ ତମ ଗାଁ ପାଖ ହେଇକି ଯାଇନ?
ହଁ ମଘା ପାଖ ନୁହେଁ ତ?
ଆଉ?
ଆମ ଗାଁଠୁ ତ ବୋହୁତ ଦୂର।
ନୟାଗଡ଼ରେ ପରା।
ଆମର କୋ ନୟାଅଡ଼ ଅଛି କି?
ଆ ନୟାଗଡ଼ ପାଖାପାଖି ନା ଆଉ।
ଆମ ଗାଁଠୁ ଦଶପଲ୍ଲା ଯେତିକି ନୟାଗଡ଼ ସେତିକି ମାନେ କେତେ ପଚିଶ କିଲୋମିଟର୍।
ଆ ତମ ହେଠୁ ତ ଆମ ଗାଁ ଆହୁରି ବାଟ ବୁଅ ପଚାଶ୍ କିଲମିଟ ପଇଁ ଚାଳିଶ କିଲୋମିଟର୍ ହବ ବୋଧେ।
ହଁ ତାପରେ ଆହୁରି ଭିତୁରୁକୁ ପୁଣି ବୈଷ୍ଣବୀ ଦେବୀ ମନ୍ଦିର।
ଉନ୍ ହଁ ଏବେ ବୈଷ୍ଣଦେବୀ ମନ୍ଦିରଠୁ ପରା ସୁନା ନାଁ କଁ ଚୋରି ହେଇଯାଇଥିଲା।
କେଜାଣି ମୁଁ ଜାନି କାଇଁ।
ହଁ ଚୋରି ହେଇଯାଇଥିଲା। ଆଉ ଦକ୍ଷିଣ କାଳୀ ଦେଖିଚ?
ନୟାଅଡ଼?
ହଁ।
ହଁ ନୟାଗଡ଼ ଦକ୍ଷିଣ କାଳୀ ଯାଇଚି। ଜଗନ୍ନାଥ ମନ୍ଦିରଟା ଯିବି ଯିବି ହେଇକି ଯାଇପାରୁନେଇ।
ନାଇଁ ଜଗନ୍ନାଥ ମନ୍ଦିର ମୁଁ ଯାଇଚି ହୁଁ ଦେଖିଚି।
ତାକୁ ଖାଲି ବାହାରେ ଦେଖିଦେଇ ପଳଉଚି ମୁଁ।
ହଁ। ଉଁ ଜଗନ୍ନାଥ ମନ୍ଦିର ଦେଖିଚି ଆଉ ବୈଷ୍ଣଦେବୀ ଦେ ଦେଖିଆ ଯିବା କେବେ ଆଉ ବର୍ଷା ତା ଛାଡ଼ିଲାଉ ଯିବା ଆଉ ଶୀତ ଦିନ ଦେଖିକି ଆଉ।
ହଁ ଆମେ ଫତେଗଡ଼ ଯେ ହଁ ଯାଇଥିଲୁ ଫତେଗଡ଼ ଯାଇଥିଲୁ ତାପରେ ସେପଟେ ମର୍ଦ୍ଦରାଜପୁର ଯୋଉ।
ମଦ୍ରାସପୁଟା ହେଟା କୋଉଠି କି ମୁଁ ଜାଣନେଇ।
ସେଟା ସେଇ ଆଗୁକୁ ଆହୁରି।
ଆଉ ବିଜୁପୁର ସାଇ ମନ୍ଦିର ଦେଖିଚ?
ଏ ନାଁ ନାଁ ସେଇଟା ଦେଖିନି।
ହୁଁ। ହୁଁ।
ସେଟା ମୁଁ ଜାଣିନି ବେ ଏବେ ହିଁ ଜାଣିଲି ତମମାନଙ୍କ ଠାରୁ।
ହଁ ବିଜୁପୁର ବଡ଼ ସାଇ ମନ୍ଦିରଟେ ଅଛି।
ସେଟା ଫତେଗଡ ପୁରରୁ ଫତେଗଡ ପାଖରେ ନା କଣ?
ହଁ ସେଇ ଫେତେଗଡ ପାଖ ଆଗକୁ ଟିକେ ନା ପଛକୁ ଟିକେ ମୁଁ ଜାିନି କିନ୍ତୁ ହେଇ ପାଖାପାଖି।
ଓ ହୋ।
ହୁଁ ଆଉ ଦେଖିଛ ବାଘ ମାରି ଘଟି ସେଠି ପାଣି ଯୋଉ ଫୁଟୁଛି।
ହଁ ଜାଣିଛି ସେଇଟା ଦେଖିନି କେବେ ଯାଇନି ସେପଟ ଲାଇନି।
ହଁ ହଁ ଆଉ।
ସବୁ ଗୋଟେ ଲାଇନରେ ଯାଇ ହଉନି ପା।
ହଁ ଆଉ କୁଆଡେ ଭୁବନେଶ୍ଵର ନନ୍ଦନକାନନରେ
ହଁ ସେଗୁଡା ଯାଇଛି ଲିଙ୍ଗରାଜ ମନ୍ଦିର, ରାମ ମନ୍ଦିର
ଆଉ କୋଟ ଗୋଡ ପାର୍କ ଦେଖିଛ?
ହଁ ସେଇଟା ବି ଏବେ ତ ସେଇଟା ପୁରା ଆହୁରି ନୂଆ ହେଇଗଲାଣି।
ନୂଆ ସେମ କିନ୍ତୁ କିଛି ଅଲଗା ଦେଖିବାକୁ ନାହିଁ।
ଯାହାେଲେ ବି ଆଗ ଅପେକ୍ଷା ଏବେ ଟିକେ ପୁଣି ଇଏ ହେଇଛି।
ହଁ ଏ ଟିକେ ଅଧିକା ହେଇଛି କିନ୍ତୁ ଯାହା ଦେଖିବ ହଇ ଗୋଟେ। ମତେ କେତେ କେତେ ଖାସ ଲାଗୁନ କୋଟେ
ହଁ।
ହଁ ଖାଲି ପାହାଡ ଟା ବୁଲିବ ଆସିବ।
ହଁ ମୋ ପାହାଡ ଝରଡା ୱାଟର ଖଲୁ ତାମ ଏଇଗୁଡାକ ଖାଲି ସହିତ।
ଉ ୱାଟର ବୋର୍ଡ ତ କାହିଁ ନାହିଁ ୱାଟର ବୋର୍ଡ। ତ କାଇଁ ନାହିଁ।
ମୁଁ ଯିବାର ବର୍ଷେ ହେଇଗଲାଣି।
ହୁଁ ନାଇଁ ବୋଟିଂଗ ନାହିଁ ଏଠି।
ନା ବୋଟିଂ ହଁ ନାଇଁ ଏଇଠି ଅଛି ବଲାଙ୍ଗୀ ବରେ ବୋଟିଂ ଅଛି।
ବଲାଙ୍ଗୀ ଭାଗ ଟା ମୁଁ ଦେଖିନି ନୟାଗଡ ତ ଏତେ କାଇହିଁ ଯାଇନି ମୁଁ ଯାଇଥିଲି ତିନି ବର୍ଷ ତଳେ ହ
ଓହୋ ହୋ।
ହୁଁ।
ନୟାଗଡରେ ବୋଟିଂ ଅଛି ମାନେ ସେଠି ସୁଇମିଙ୍ଗ ପୁଲ ବି ହବ ବୋଲି
ବଲାଙ୍ଗୀ ପାଖ ଟା ଭିତର ଆଡେ ନା ମୁହଁରେ।
ନାଇଁ ଭିତରକୁ ଖଣ୍ଡେ ପଡା ଲାଗନି।
ଓହୋ ଏଇଟା ଖଣ୍ଡପଡ଼ାଲା ଲାଇନା ଆଡେ।
ହଁ ସେ ପଡିଲଣିି ସେ ପାଖାପାଖି ସେ କୋଉ ବାରକା?
ଶିମିଳି ପାକ ଅଛି ପା ନା ଆଡରେ।
ନୟାଗଡ଼ ଆ ସିମିଳି ପକୁ ନା ମୁଁ କାଇଁ ଜାଣିନି ତ
ଶିମିଳି ଝରଣା।
ହଁ କେଜାଣି ମୁଁ ଜାଣିନି।
ଏଇ ବିୟୁଟି କହୁଥିଲା।
ହଁ ନା ମୁଁ ଜାଣିନ କୋଉଠି ଅଛି?
ହଁ ଆଉ ବାହାରକୁ କୁଆଡେ ଯାଇନ?
ବାହାରକୁ ଗଲେ ମାନେ ଏ ଦେଶ ବାହାର
ହଁ ଆବଲେ ଆଡେ କି କୁଆଡେ?
ଯାଇନି ସେଇ ପ୍ରୋଗ୍ରାମ ଗୁଡାକ ଏତେ କମ ବୟସରେ ହବନି ନାଁ।
ଆ ନାଇଁ କଲେଜ ହେଗାରେ ଟରିଷ୍ଟ ହେଗାରେ
ଟୁର୍ ଗୁଡାକରେ ମାନେ ନର୍ମାଲ ନଉଛନ୍ତି ଆମ କୋଡେ ଏପଟେ ନେଇଥିଲେ ଗଞ୍ଜାମ ଲାଇନ।
ସେପଟେ ସେଇ ତାରାତାଣୀ ସିଧା ଭୈର ବି ଏଇଗୁଡାକ ତ ନେଇଥିଲା ଆଉ। ଦି ଦିନିଆ ଟୁୁର କରିଥିଲେ ଆଉ।
ହୁଁ କେତେ ଟଙ୍କା ଲାଗେ?
ହଜାର ଟଙ୍କା ହେଇଥିଲା ଥିଲା ବର୍ଷ ତଳରେ ହଁ ଖାଇବକି ହଜ
ହୁଁ।
ଗୋଟେ ତ ମିଲି ଆଉ ଗୋଟେ ଥିଲେ କଣ ରାତିରେ ସେଇ ନାନ ତଡକା ଯେ ରୁଟି ତଡକା ଏମିତି ଖାଇପାରିବେ।
ଓହୋ।
ଆଉ ତ ସକାଳୁ ବେଳଟା ଜଳଖିଆ ଦେଇଥିଲେ ସେତିକି।
ହୁଁ ଆଉ ଯାଇନ କ ଆଉ କଲେକ ଯାଇନ?
ଆଉ ଏବେ ଯୋଉ ହେ ସେଟା ଏବେ ଟୁର କରୁନାହାନ୍ତି ଆମ ଡିପାର୍ଟମେଣ୍ଟରେ। ପ୍ଲସ୍ ଥ୍ରୀ ଫାଷ୍ଟ ଟିଆର ଟା ରେ ଯାଇଥିଲେ। ଆମେ ପୁରା ପ୍ରିପାରେସନ୍ ହେଇକି ଯାଇଥିଲୁ। ସେ ଆମକୁ ନେବେ ବୋଲି ହଁ ବରା ଦେଖିଲା ସବୁ ନେଲେନି ବା। ମାନେ ସବ ପ୍ରାୟତ ଡିପାର୍ଟମେଣ୍ଟ କ ମାନେ ଗଲେ ଖାଲି ଆମ ଡିପାର୍ଟମଣ୍ଟରେ ଯାଉ ନେଲେନି
ଓଉ ତମେ କୋଉ ଡିପାର୍ମେଣ୍ଟ?
ସେଇ ସାର୍ କଣ ଗୋଟେ ପ୍ରୋବ୍ଲେମ ହେଇଗଲା ଯେ ସେ ଆଉ ଯାଇପାଇଲେନି ଆମ ସହ ଆଉ ସେ ନଗଲେ ଆଉ କଣ ଯିବୁ ଆମେ ତାପରେ ପୁର ସେ ଗୁଡାକରେ ହେଇଗଲା।
ଓହୋ ହଁ, ତ ମ ଭଲ ପଢୁଚ?
ହଁଁ ସେମିତି ଆଉ।
ଜବ୍ ପାଇଁ ଆପ୍ଲାଏ କରିନ?
ନାଇଁ ଆପ୍ କିଛି ସିଟି ଆପ୍ଲାଏ କରୁଥିଲି ଯେ ସେଇ ପାଞ୍ଚ ଛଅ ମାର୍କ ପାଇଁ କଟିଗଲି। ସେ ମାଇନସ ମର୍କିଙ୍ଗି ରୁ ତାପରେ ଏଇ ବର୍ଷ
ଇଟ ରେ ହେଇରାଉରେ ଆଉ
ଏଇ ବର୍ଷ ବି ଆପ୍ଲାଏ କରିଥିଲେ ଜ ମୁଁ ଆଉ ଆପ୍ଲାଏ କଣ ଲାଗ ବେକାର ଟାକୁ ମୁଁ ତ ପ୍ଲସ ଥ୍ରୀ କମ୍ପ୍ଲିଟ କରିବି ଆଉ ସେ ଭିତରେ ଲାଇନ ଗଲେ ଆଉ ଲାଭ ନାହିଁ।
ପ୍ଲସ ଥ୍ରୀ କଲା ମାନେ ବିଟ୍ କାହିଁ ନ କରିବୁ।
ହଁ ୟା ପରେ ପି ଜି, ବି ଡି ଏହି ଦିଇ ଟାଙ୍କ ରହିବ ଆଉ କଣ?
ହୁଁ ପି ଜି କଲେ କୋଉ ଥରେ କରିବ?
ସେ ମୋ ଅନର୍ସ ରେ ଇକୋନୋମିକ୍ସ।
ହୁଁ ଶିକ୍ଷା ଉପରେ ଯାହା ଆଉ।
ଶିକ୍ଷାଟ ଏଇଟା ହୋଉଚି ଅର୍ଥନୀତି ଉପରେ ଶିକ୍ଷାଟା ହୋଉଚି ଏଜୁକସନରେ।
ହଁ ଏଜୁକସନ।
ଏଇଟା ଗୋଟେ ଏଥିରେ ସବୁ ଯାକ ଅଛି ଇତିହାସ ଗଣିତ ସବୁ।
ହଁ।
ପୁଣି ଇଂଲିଶ ଟୁ ଇଙ୍ଗିଲିସ ଏକ୍ଜାମ ଦେବା ପଡୁଥିଲା
ଓହୋ ତମେ ଇଂଲିଶ ଭଲ ହୋଉଚି?
ଭଲ ନହେଲେ ହେଲେ ଆଉ କଣ କରାଯାଇ
ଯାହା ହୋଉ ପଡିକି ଗୋଟେ ପାସ୍ କଲେ ଗଲା।
ହଁ ହଁ ହମ ପ୍ଲସ ଥ୍ରି ଟା ଖାଲି ପାସ୍ କଲେ ହେଇ ଗଲା, ଵ୍ୟାକ୍ ନ ଲାଗୁ ମୋର ଯାହା ହୋଊ ସେମ୍ ଫାଷ୍ଟ ସେମିଷ୍ଟାରରେ ବ୍ୟାକ ଲାଗିନି, ଏବେ ତ ସେକେଣ୍ଡ ସେମିଷ୍ଟାର ଚାଲିଚି।
ଓ ହଁ ହ
ହୁ।
ମଲାଉ
ରାତିରେ ଆଉ କଣ ରୋଷେଇ କରିବ?
ରାତିରେ ଦେଖିବା ଭାତ ହବ ନା କଣ ହବ?
ମେଘୁଆ ପାଗ ତ ହେଇଚି ଆଉ ରୁଟି ଫୁଟି କରିଦେବ ନହେଲେ ଆଉ।
ଉ ହଁ ଦେଖିବା କଣ ହବ ଆଉ ନାଇଁ ଭାତ ଗୁୁରା ଅଛି ନା ଯଦି ନଖିଆ ହବ ସରିବନି।
ମେଘୁଆ ପାଗ ମାନେ କମ ରୋଷେଇ କରିବା କଥା।
ହୁଁ। କମ ରୋଷେଇ। ବୋଲେ କଣ କହିଲ କାଲି ରାନ୍ଧିଥିଲି ଯୋଉ କାଲି ରାତିରେ ରୁଟି କରିଦେଲି। ଆଉ ଭାତ ଯୋଡେ ରହିଲା ନା ନାଇଁ ଜଣେ ଖାଇଲା ଲାଗେ ପୁଣି ଆଜି ସ କାଲି ଯୋଉ ଯାହେଲେ କେତେ ମାନେ କମ ରେ ଯେତେ କଲେ ବି ଟିକେ ବଳିବ ନା ନାଇଁ।
ଉଁ ହୁଁ।
ସେ ପଟେ ବଳିଯାଇଚି ଇନ୍ତୀ ହେଲେ ପଖାଳ
କଣ କହିଲ?
ମୁଁ କହିଲି ଏମିତି ବଳିଲେ ପଖାଳ ହେଇଯିବ।
ହଁପଖାଳ ହେଇଯିବ ।
ପଖାଳ ଖାଇବାକୁ ଆଉ ଶୀତ ଦିନେ କିଏ ଖାଉଚି। ବର୍ଷା ଦିନେ ପାଗ ବି ଖରାପ।
ପାଗ ଖରାପ ପା। ଏ ଖରାଦିନ ଥିଲେ ତ ତତଲା ଖାଇବାକୁ ଇଚ୍ଛା ହବନି।
ହୁଁ ପଖାଳ ତମକୁ କଣ କଣ ଭଲ ଲାଗେ?
ପଖାଳ ମାନେ ତା ଇଏ ଗୁଡା ରୋଷେଇ ଗୁଡାକ?
ପଖାଳରେ କଣ ଖାଇବାକୁ ଭଲ ଲାଗେ ତମକୁ?
ପଖାଳ ସହିତ ସେଇ ଭଜା ଭଜି, ସେଇ ଯୋଉ ଆହୁରି ମାନେ ସବୁ ପୋଡ଼ା ପୋଡ଼ି ଜିନିଷ। ହଁ ହଁ ସେଇଡ଼ା।
ଏତକ ହେଇଥିଲେ ଭାତ ଆରାମରେ ଯିବ ଭାରି ଆଉ। ଶହେ ପ୍ରକାର ତରକାରି ହେଇଥିଲେ ବି ଯିବନି ତତଲା ଭାତ ରେ। ହଁ। ଦହି ପଖାଳ ଆଉ ମା ମାଛ ଭଜା ଭେଣ୍ଡି ଶାଗ, ଭଜା, ଆଳୁ ଭଜା, ଅଣ୍ଡା ଭଜା।
କିନ୍ତୁ ଏଇ ଶୁଖିଲା ଭାତରେ କେବଳ ଡାଲି ଏଇ ଝୋଳ ସେଇ ଝୋଳ।
ଝୋଳ ପୋଟଳ ଝୋଳ ଓ ହୁଁ ହୁଁ ହୁଁ ବଡି ଝୋଳ ହୁଁ। ଚିକେନ, ମାଛ ଏଇରାକ ଆଉ।
ହୁଁ।
ହ ହଉ ଆଉ ହଁ ହଉ ରଖିଦଉଛି ଆଉ।
ହଁ ରଖିଦିଅ। ।